ଆଉ ସାଙ୍ଗ ଖାଇସାରିଲଣି?
ହଁ ଭାଇ ଖାଇସାରିଲିଣି ଆପଣ?
ହଁ ଏଇି ଜଷ୍ଟ ଖାଇକି ପା ଉଠିଲି।
ହୁଁ ହୁଁ କଣ ଖାଇଲେ?
ହଁ ରାତିରେ ତମର ରୁଟି ହଉଛି ରୁଟି ଆଉ ଉ ଉ ଆଳୁଦମ୍।
ଆଛା ହଁ।
ଆଉ ତମେ କଣ ଖାଇଛ?
ମୁଁ ରୁଟି କି ଆଉ ହୁଁ ଚିକେନ ଖାଇଦେଇଛି ଆଉ।
ହୁଁ ହୁଁ।
ଆଉ କଣ ଦେହ ପା ଭଲ ସବୁ।
ହଁ ମୋ ଦେହ ପା ଭଲ ତମର?
ହୁଁ ତ ମନ ଘରେ କିଏ କି ଅଛନ୍ତି ଆପଣଙ୍କର?
ଘରେ ବାପା ମା ଦି ଭାଇ ଦି ଭଉଣୀ ଭଉଣୀ ଭଉଣୀ ବାହା ହେଇସାରିଛନ୍ତି
ଆପଣ ସାନ ନା ଆପଣ ବଡ଼?
ହଁ ଭଉଣୀ ତଳେ
ଆଚ୍ଛା। ଆଉ କଣ କୁହ? ଆଉ ସ୍କୁଲ ଲାଇଫ୍ ସ୍କୁଲ ବେଳ କଥା କିଛି କୁହ? ସ୍କୁଲେ କେ
ହଁ ସ୍କୁଲ ବେଳ କଥା ତ ମନେ ପକେଇଦେଲା ଏ ବର୍ଷା ସ୍କୁଲ ବେଳ କଥା ମନେ ପକେଇଲେ ଭଲ କଥା ଆଉ ଏଇ ବର୍ଷା ଆ ଆ ଆ ଦିନଟା ଯେତେବେଳେ ଆମର ରଜ ପରେ ପରେ ଏ ସ୍କୁଲ ସେ ଛୁଟି ହେଇଥାଏ ରଜ ପରେ ସ୍କୁଲ ଖୋଲାଯାଏ।
ହୁଁ ନିହାତି
ସ୍କୁଲ ଖୋଲିଲା ପରେ ଏ ଏ ତାର ବର୍ଷା ସିଜନି ପଳେଇଆସେ। ଆଉ ବର୍ଷା ସିଜିନ ପରେ ଠିକ୍ ମାନେ ଇସ୍ ସ୍କୁଲ୍ ଟାଇମ୍ ଯୋଉ ନଅଟା ଦଶଟା ଟାଇମ୍ ହବ ସେଇ ଟାଇମ ରେ ଦେଖିବ ମନେ ପଡିବ ଠିକ୍ ସେଇ ଟାଇମି ଟା ସକାଳୁ ବର୍ଷା ହେଉଥିବ।
ଆଚ୍ଛା।
ବର୍ଷା ହଉଥିବ ଠିକ୍ ସ୍କୁଲ ଟାଇମ ରେ ବର୍ଷା ହଉଥିବ ମନ ଭିତରେ ଥିବ ଏ ଆଜି ଯିବିନି ବର୍ଷା ହଉଛି ଯିବିନି ଠିକ୍ ସ୍କୁଲ ଯିବା ଟାଇମ ରେ ଦଶଟା ଭିତରେ ବର୍ଷାଟା ଛାଡିଯିବ।
ହୁଁ।
ଏଇଟା ହୁଏନି।
ନିହାତି ଠିକ୍ ହୁଏନା ଠିକ୍ ମାନେ ମାନେ ଥିବ ଠିକ୍ ମାନେ ଆଠଟା ହେତେ ଆଉ ନଅଟା
ଆଠଟା ସାଢେ ଆଠଟା ଭିତରେ ବର୍ଷା ହଉଥିବ ଠିକ ଟାଇମ ବେଳକୁ ବନ୍ଦ ହେଇଯିବ, ତ ଘରେ କହୁଥିବେ ଆଜି ବର୍ ଯାଉଛି ମୁଁ ଘରୁ ସ୍କୁଲ ଆଉ ଯିବିନି ଆଉ ଠିକ୍ ଟାଇମ ବେଳକୁ ବର୍ଷା ଛାଡିଯିବ।
ଆଉ କଣ କି ଯିବା ପାଇଁ ବାଧ୍ୟ।
ହୁଁ ତାପରେ ଠିକ ଜାଲ୍ ଚାରିଟା ବେଳେ ଇସ୍କୁଲ ଛୁଟି ହେଲା ଟାଇମରେ ବର୍ଷାଟା ହବ।
ହୁଁ।
ହୁଁ ସ୍କୁଲ ଲାଇଫ ସ୍କୁଲଇଏ ତ ପୁରା ଆ ଆ ସେଇ ଜିନିଷ ଏଇନା ମନେ ପଡ଼ିଲା ବେଳକୁ ଆଉଥରେ ସ୍କୁଲକୁ ଆଉଥରେ ଏଇନା ଏବେ ହେ ଯାନ୍ତି। ଯିବି ଆଉଥରେ ସେତେବେଳେ ଇସ୍କୁଲ୍ ଟାଇମରେ ଇସ୍କୁଲ୍ ମାନେ କଣ ପିଲା ଏ ଆଜି ଦିନେ ମାନେ ଯିବା ପାଇଁ ଇଛା ହଉନଥିବ।
ହଁ ସେତେବେଳେ ଆମେ ଚାହୁଁଥିଲେ ସ୍କୁଲ ଲାଇଫ ଟା ଶୀଘ୍ର କେମିତି ସରୁ କଲେଜ ଲାଇଫକୁ ଆମେ ପଳେଇବା। କିନ୍ତୁ ଏବେ ମାନେ ସବୁ ଠିକ ସବୁ ସଇଲା। ହୁଁ ଏବେ ଠିକ୍ ସବୁ ସରିଲା ବେଳକୁ ମାନେ ଇଚ୍ଛା ଯେ ପୁଣି ସ୍କୁଲ ଲାଇଫ୍
ଆଉଥରେ ହଁ ଏଇନା ଯୋଉ ଛୁଆ ଯାଉଛନ୍ତି ସ୍କୁଲୁ ଉ ଏଇନା ବସେଇକିତ ତାକୁ ଦେଖିକି ଆମ ମନେ ପଡିଯାଉଛି ଆମେ ଦିନେ ସ୍କୁଲ ଯାଉଥିଲୁ।
ତାପରେ ସ୍କୁଲ ର ବି ଯୋଉ ଖାଇବା ମାନେ ସେ ଡାଲି ସେ ଭା ତ ସବୁ ମନେ ପଡୁଚି।
ହଁ ସୋୟାବିନ୍ ତରକାରୀ
ହଁ ପା ସେ ମାନେ ସେ ଡାଲି ବି ଘରେ ମାନେ ଆମେ ତିଆରି କରିପାରିବେନି?
ହଁ ସିଏ ସିଏ ଗୋଟେ ବାହାରେ ଅଲଗା ଟେଷ୍ଟ ସିଏ ଗୋଟେ ସୋୟାବିନ୍ ତରକାରୀ ହଉ ଡାଲି ହଉ।
ମାନେ ଏବେ ବି ମାନେ ଯଦି ମୁଁ ମାନେ ସୁଯୋଗ ମିଳନ୍ତା ଯଦି ସେ ମାନେ ସେମତି ଆମେ ସ୍କୁଲରେ ବି ଯାଇକି ଖାଆନ୍ତେ।
ଖାନ୍ତେ ହଁ ହଉ ସେ ଘରେ ଗୋଟେ ଅଲଗା ଲାଗିବ ସେ ଜିନିଷ ଟା ଖାଇବା ପାଇଁ ସେଠି ଗୋଟେ ଅଲଗା ଲାଗିବ ସେ ଜିନିଷଟା ଖାଇବା ପା
ଆ ସେ ସ୍କୁଲ ଲାଇଫରେ ଆଉ କଣ କେମତି କଣ ମାନେ ସବୁ ବାଳୁଙ୍ଗାମି କଣ କେମିତି କରନ୍ତି?
ହଁ ସ୍କୁଲ ଲାଇଫରେ ତ ମୁଁ ଏଇ କଣ ମନିଣ୍ଟର୍ ଧର କହିବା ପାଟି କର ନା ଆମେ ପାଟି କରିବା, ତାପରେ ସେଇ ଜିନିଷ ଗୁରାକ କା କଣ ଲଗେଇଦବା କଣ ଟାଣିଦବା ସେ ପଡିଯିବ ତଳେ ସେ ସାର୍ ଙ୍କୁ କହିଦେବେ।
ହୁଁ।
ଆଉ ଏଇ ଜିନିଷ ସବୁ।
ସ୍କୁଲ ଲାଇଫ ରେ ମୋର ବି ମାନେ ବହୁତ ମାନେ ଇ ମାନେ ବହୁତ ମାନେ ଘଟଣା ସବୁ ମନେ ଅଛି। ମାନେ ଗୋଟେ ଆମର ଯଉ ଶନିବାରେ ହେଲା। ହଁ ଶନିବାର ଆମର ପିଟ୍ କ୍ଲାସ୍ ଥାଏ ଦିଟା।
ହଁ ଶନିବାର ସେଇଟା ସେଇଟା କଥା ସେଇ ଜିନିଷ ଟା ଯଉ ଦିନ ଶନିବାର ଆସିବ ସେଇ ଜିନିଷଟା କରିବା ପାଇଁ ଇଚ୍ଛା ହଉନଥିବ ହେ। କିଏ କରିବି ଯିବିନି ଆଜି ସ୍କୁଲ ଏଇ ଟାଇପ ର ଗୋଟେ ମନ ଭିତରେ ରହିଥାଏ। ତାପରେ ଆଉ ଗୋଟେ ଜିନିଷ ରହିଥାଏ ସେଇ ଜିନିଷଟା ଆଜି ଶନିବାର ଅଛି ଆଜି ସ୍କୁଲ ଶୀଘ୍ର ଛୁଟି ହେଇଯିବ।
ହୁଁ ତାପରେ ଆମର କଣ ସେଟା ଶନିବାର ଯୋଉ ଥାଏ, ସେଟା ଆମର ମାନେ ଦିଟା ପିରିୟଡ଼ ଥାଏ ଗୋଟେ ଆମେ ଡ୍ରିଲ କରିବୁ ଆଉ ଗୋଟେ ପିରିୟଡ଼ ଖେଳିବୁ। ହୁଁ ମାନେ ଗୋ ଟେ ଭାଗରେ ଖେଳିବୁ ଗୋଟେ ଭାଗ ଏ କହିବୁ ଆଉ ଯଦି ଆମର ମାଇଣ୍ଡିକୁ ଆମର ସରି ଯାଇଛି ଆମ ମାନେ ଯୋଗ ବ୍ୟାମ ସରିଯାଇଛି। ତାପରେ ଆମର। ସରିଯାଇଛି ତାପରେ ଆମେ ସାର୍ ଙ୍କୁ କହିଲୁ କି। ଆମ ଯିଏ ଖେଳ ଟେ ସାର ଥିଲେ ତାଙ୍କୁ କହିଲୁ କି ଆଉ ଆମେ। ଟିକେ ଆମେ ଫୁଟବଲ ଖେଳିବୁ ସେ କହିଲେ କି। ହଉ ତମେ ଯଦି ମାନେ ଫୁଟବଲ ଖେଳାଳୀ ତମେ ଯାଅ। ଆମର ମୁଖ୍ୟ ସାରଙ୍କୁ ପଚାରିକି କି ଆସ ସେ ଜଦି। କହିବେ ତାହେରେ ତମେ ଖେଳିବ ଆଉ, ତାପରେ ଆମ ହଁ ତାପରେ ମୁଁ ଆଉ ମୋ ସାଙ୍ଗ ଜଣେ। ଗଲୁ କହିବା ପାଇଁ କି? ଆମେ ଫୁଟବଲ୍ ଖେଳିବୁ ସାର୍ ଆଉ ଆପଣ ଅନୁମତି ଦେଲେ ଆଉ। ତାପରେ ଯିଏ ଆମ ମୁଖ୍ୟ ସାରେ ସେ ଚିଡିମିଡି ହେଇକି କହିଲେ କି ଆଉ ଏବେ। କିଛି ଦେଇ ହବନି ତମେ ଯାଅ ଦୁଇଟା ଆଙ୍କ ପିରିୟଡ଼ ‌। ତ ଦୁଇଟା ଆଙ୍କ ମାନେ ପରିଓଡ଼ ତମେ। ତମେ ଦୁଇଟାଙ୍କ ପିରିୟଡ ଯୋଗ କର ଯୋଗ ଆଉ ବ୍ୟାମ କର। ତାପରେ ଆମେ ଆସିକି ମାନେ ଖେଳ ସାର୍ ଙ୍କୁ କହିଲୁ କି? ମୁଖ୍ୟ ସାରେ କହିଲେ କି ଗୋଟେ ପିରିୟଡ଼। ମାନେ ଯୋଗ ବ୍ୟାୟାମ କରିବୁ ଆଉ ଗୋଟେ ପିରିୟଡ ଆମେ ଫୁଟବଲ୍ ଖେଳିବୁ। ତାପରେ ତାପରେ ଯେତେବେଳୁ ଗୋଟେ ପିରିୟଡ଼ ମାନେ ଯୋଗ ସରିଗଲା। ତାପରେ ଆଉ ନେଷ୍ଟ୍ ପିରିୟଡ଼ଟା ଫୁଟବଲ୍ ତ ଖେଳିବୁ। ତାପରେ ଆମେ ଆଉ ଗଲୁନୁ ମାନେ ଫୁଟବଲ୍ ଆଣିବା ପାଇଁ ଆମ ଅ କେ ମାନେ ଆମ କାର୍ଯ୍ୟାଳୟକୁ। ଆମର ଯୋଉଠି ମାନେ ଖେଳ କାର୍ଯ୍ୟାଳୟ ଯୋଉଠି ଅଛି ସବୁ। କ୍ରୀଡ଼ାର ଯୋଉ ଯେତେ ସବୁ ଆସବାବ ପତ୍ର ଜିନିଷ ପତ୍ର ସବୁ ଅଛି। ଆମେ ଆଉ ସେଠିକି ଗଲୁନୁ ଆଣିବା ପାଇଁ ଆମ ବଲ୍ ଆଉ ଗୋଟା ଆମ ସାଙ୍ଗ ଯାଇକି। ଏ ସବୁ ମାନେ ଫୁଟବଲ ଧରିକି ଆସିଲା। ଫୁଟବଲ ଯେହେତୁ ଧରିକି ଆସିଲା ତାପରେ ବି ଆମେ ମାନେ। ଆସିଲୁ ପ୍ଲସ ଖେଳିଲୁ। ଫୁଟବଲ ଖେଳିଲ ତାପରେ ଆମେ ଖେଳିଲୁ ଯେମି ତ। ତାପରେ ଆମେ ଫୁଟ୍ ଫୁଟବଲ ଯେତେବେଳେ ଖେଳିଲୁ ତାପରେ ବି ଆମେ। ଖେଳିଲୁ ତାପରେ ଆମର ଯୋଉ ଥିଲେ। ସାର୍ ଯିଏ ତାପରେ ସିଏ ଆମ ମୁଖ୍ୟ ସାର୍ ଯିଏ ସିଏ କହିଲେ କି। ମୁଁ ତ ମନା ଆମ ଖେଳ ସାର ଙ୍କୁ କହିଲେ କହିଲେ ମୁଁ। ତ ମନା କରିଥିଲେ କି ଦିଟା ଯାଙ୍କ ପିରିଅଡ ଆମର ଯୋଗ ବ୍ୟାମ ହବ ତମେ କେମିତି ପିଲାଙ୍କୁ। ଫୁଟବଲ ଦେଇ ପଠେଇଦେଲ। ତାପରେ ସେଇଠି ମୁଖ୍ୟ ସାର ଙ୍କର ଆଉ ସା‌ ଖେଳ ସାର ସାଙ୍ଗ ବହୁତ ମାନେ ଯୁକ୍ତି ତରକ ହେଇଥିଲେ। ତାପରେ ଆମେ ବି ମାନେ ମୋ ସାଙ୍ଗର ମୋର କି ମାନେ ଆଣ୍ଠେଇଲୁ ସେଠି।
ହୁଁ। ହଁ ସେ ଜିନିଷ ବା ଗୋଟା କେବେ ନା ମନେ ପଡିବ ନା। କି ସେଇଠି ସବୁ ପିଲା। ସେ ସାଙ୍ଗ ତାପରେ ଏଇନା ଯେ ଯେଝା କାମରେ ଜେ ଜେ ଏଇନା ଯୋଉ ସ୍କୁଲ ଟାଇରେ ଯା ହେଲେ।
ଉଁ ହଁ ବା ସେ ମାନେ ସ୍କୁଲ ଲାଇଫି ଗୋଟେ। ଗୋଟେ ଗୋଟେ ମାନେ ସ୍କୁଲ ବେଳ ର ଗୋଟେ ଗୋଟେ କଥା ମନେ ପଡିଲେ ମାନେ। ବହୁତ ହସ ଲାଗେ ବି ବହୁତ ମନ ଦୁଃଖ ହୁଏ ବି।
ମୋର ବି ଏବେ ବି ମନେ ପଡିଛି ନା ଯୋଉ ବ ର୍ଷା ଶିଜନ ଟା ଆସିଲା ମୋର ସେଇ କଥାଟା ମନେ ପଡୁଛି ଯୋଉ କଥାଟା କହିଲି। ଠିକ ଟାଇମ ରେ ସେ ସେଇନ ବର୍ଷା ହବା ଛୁଟି ହେଲା ପରେ ବର୍
ହୁଁ। ତ ପୁ ପୁ ମାନେ ଯେତେ ବେଳେ ଚାରିଟା ବେଳେ ସୁ ସ୍କୁଲ ଛୁଟି ହେଇ ଯାଏ ଆମେ ମାନେ ଟ୍ୟୁସନ ଯିବା ପାଇଁ। ତୋ ବୋଉ ଜାଇ ରେଡି ହେଇ
ସନ୍ଧ୍ୟା ଟାଇମ ରେ ଆଗରୁ କଣ ଗୋଟେ ଜିନିଷ ସେଇ ଟାଇମରେ ଘରୁ ସେଇଟା କଣ ଲଣ୍ଠନ ଏମିତି ସବୁ ଧରିକି ଟି ଟିସନ ଯିବା ଯେତେବେଳେ ସିଏ ଗୋଟେ ଅଲଗା ରହୁଥିଲା।
ହୁଁ
କରେଣ୍ଟ ଚାଲିଯିବ କେମତି ପଢିବା ଆଉ ଏଇ ଜିନିଷ ଥିଲା
ସେ ଯୋଉ ଥାଏ ଡିିବିରେ ଯୋଉ ଆଲୁଆରେ ଯୋଉ ପା
ହଁ ସେଇ କଣ ହଁ ହଁ ଟିସନ ଯିବା। ସାର୍ ଟିଉସନ ସାରେ କହିବେ ଘରୁଆ ଧରିକି ଆସିଥିବ ସମସ୍ତେ
ଟର୍ଚ୍ଚ ଡି
ଲଣ୍ଠନ ଥିବ ସେ ଡିବି ହଁ ଟର୍ଚ୍ଚ ତ ଏତେ ଇଏରେ ହୋଉନି ମାନେ ସେଇ ଲଣ୍ଠନ ଡିବି ସେଇ ଜିନିଷ ଟା ଆମର ଧରିିକି ଯାଇଚୁ।
କିନ୍ତୁ ସ୍କୁଲ ବେଳର ଯେଉଁ ଖାଇବା ମଧ୍ୟାହ୍ନ ଭୋଜନର ଯେଉଁ ଖାଇବାଟା।
ହଁ
ସେ ଖାଇବା ଟା ଭାରି ମିସ୍ ହଉଛି ସେ ଖାଇବା ମାନେ ଯଦି ମିଳନ୍ତା ଯଦି ଆମ ଏ ସୁଯୋଗ ମିଳନ୍ତା
ହଁ ପା ଏବେ ସ୍କୁଲ ପାଖାପାଖି ଗଲା ବେଳକୁ ସେଇ ଜିନିଷ ଟା ଛୁଆ ଖାଉଥିବେ ନା ଆମେ ବି ନା ଖାଇ ଏଇ ଟାଇମ୍ ଟା ସେମାନେ ଖାଉଛନ୍ତି ଆମେ ଖାଉଛ।
ସୋମବାର ଡାଲି ମଙ୍ଗଳବାର ସୋୟାବିନ୍ ବୁଧବାର ଅଣ୍ଡା ଆଉ ଗୁରୁବାର ହୁଁ ଡାଲି ଶୁ ଶୁକ୍ରବାରେ ସୋୟାବିନ ଶନିବାର ତ ଅଣ୍ଡା ଆପଣଙ୍କ ଆଡେ କଣ ମିଳିଥିଲା।
ହଁ ସେଇ ତ ସେଇ ଇଏ ଆଉ ସେଇ ବାର ଅନୁସାରେ ଛୁଆଙ୍କୁ ଦି
ସ୍କୁଲ ମାନଙ୍କରେ ମାନେ କଣ ସୋମବାର ଆଉ ବୁଧବାର ଶୁକ୍ରବାର ଦିଆ ହଉଛି ଅଣ୍ଡା। ମାନେ ଏବେ ତିନିଟା
ହ କୋଉ ବାର ଅନୁସାରେ ତାର
ହଁ ଏବେ ତ ଗ ମାନେ ଆମର ମାନେ ସରକାରଙ୍କର ବହୁତ କିଛି ନିୟମ ସବୁ ଚେଞ୍ଜ ହେଇଗଲାଣି। ତାପରେ ତ ଦେଖୁଥିବ ବହିରେ କେମିତି କଣ
ହଁ ଏବେ ବହିରେ ଏରା କଣ ଭୁଲ ଭାଲ ଲେଖିଚି ସବୁ ଜିନିଷଟା
ଚେନ ଚେଞ୍ଜ ହେଇ ଯାଇଛି। ଚେଞ୍ଜ କଣ ଭୁଲ ତ ବହୁତ କିଛି ବି ହେଇଯାଇଛି ଆଉ ଏମିତି ସବୁ ଚାଲିଛି ଆଉ।
ହଉ ଆ ସ୍କୁଲ ଇଏରେ ତାପରେ ଆମ ର ଯେତେବଳେ ଟେନ୍ତ୍ କ୍ଲାସ ପରୀକ୍ଷା ଦେଲା ପରେ ସଇଲା ପରେ ସିଏ ସିଏ କିଛି ମୁଁ ମାନେ ଖୁସି ଖୁସି ଯୋଉ ମୁହୂର୍ତ୍ତ ଟା ନାଇଁ ନା ପରିକ୍ଷା ସରିଲା ନା ଯେ ଯେ ଯିଏ ଯେମତି
ନିଜେ ନି
ଏ ଉଁ ବା କ ମାମୁ ଘରେ କା ପିଉସି ଘରେ ଏମିତି ସବୁ ଆସି ପିଲା ରହିକି ଟେନଥ କ୍ଲାସ ପାଠ ପଢନ୍ତି କି ନାଇନ୍ କ୍ଲାସ ସେଭେନ କ୍ଲାସ ରୁ ପଢନ୍ତି ସେ ଟେନ କ୍ଲାସ ସହିଲା ପରେ ସେ ଘରକୁ ପଳେଇବେ ଯୋଉ ସାଙ୍ଗଗୁଡ଼ା ଥିବ ପରୀକ୍ଷା ସରିଗଲା ସିଏ ପଳେଇଲା ତାଙ୍କ ଗାଁକୁ ଏଇ ଯୋଉ ଜିନିଷ ଟା ଗୋଟେ କେତେ ପରେ ଆଉ ଏକାଠି ହେଇପାରିବ ନାଇଁ ଉ
ତାପରେ ପୁଣି ବ୍ୟାଚ ଫିଷ୍ଟି ଯେତବେଳେ ହୁଏ ସେତେବେଳେ ପୁଣି ସମସ୍ତେ ଏକାଟି କୁହନ୍ତି ଆଉ କଣ କରିବା।
ଗୁଡ଼ା ଆଉ ଗୋଟେ ଖୁସି ଲାଗେ ସେଇ ଯୋଉ
ଏମିତି ସବୁ ଚାଲିଛି ଆଉ କଣ
କିଛି ମାନେ ସବୁ ଯେତେବେଳେ ଜେ ଯୁଆଡେ ସବୁ ଇଏ ହେବେ ସେଇଟା ଏନା ବହୁତ ମାନେ ଦୁଃଖ ଲାଗେ ପୁରା ଇଏ ନାଇଁ ନା ଆଉ ସ୍କୁଲ କୁ ଯିବା ନାଇଁ ସ୍କୁଲରେ ଆମର ପଢା ସରିଗଲା
ଆଚ୍ଛା ଆଉ କଣ କୁହନ୍ତୁ ହ ଆଉ କଣ କୁହନ୍ତୁ।
ଆଉ ଏବେ ପିଲା ଏବେ ଯୋଉ ଯୋଉମାନେ ଯାଉଛନ୍ତି, ସେମିତି କେ ଯଏ ଆଗରୁ ଗୋଟେ ଅଲଗା ଥିଲା ଏବେ ନା ଟିକେ ଅଲଗଆ ଚେଞ୍ଜ ହେଇଛନ୍ତି ସବୁ
ହଉ ଆଉ ହଉ ମୁଁ ଟିକେ ରହୁଛି। କାମ ହେଲାଣି ଆଉ ଟିକେ ପଡିଲାଣି।
ହଉ ଠିକ୍ ଅଛିା
ହ ହଉ ଠିକ ଅଛି ଭାଇ।
ହୁ